ହ୍ୟାଲୋ ହଁ ହ୍ୟାଲୋ।
ହଁ।
ହଁ କଣ କରୁଚ?
ଏ ବସିଥିଲି ଆଉ, ଗାଧୋଇବାକୁ ଯିବି ଆଉ।
ରୋଷେଇ ସରିଲାଣି?
ରୋସେଇ ସରିନି ଆମେ ଆଜି ଖାଇବୁନି।
କାହିଁ ଆଜି କଣ କି?
କିଛି ନାଇଁ ଖୁସି ରେ ଖାଇବୁନି ଆଉ।
ଓହୋ ଆଜି କୋଉଠି ବୋଧେ ବାହାଘର ଭୋଜି ଭୋଜି ଅଛି କି?
ହଁ ଆଉ କେମିତି ଜାଣିଲ ବା?
ହଁ। ହଁ ଖାଇବନି ଆଉ ଲୋକ ନ ଖାଇଲେ ତ ବଞ୍ଚିପାରିବନି, ତମେ କହିଲ ଖାଇବନି ମାନେ ରୋଷେଇ ହବନି ତାମାନେ କୋଉଠି ଭୋଜି ଅଛି ଆଉ।
ମୁଁ ତ କହିଲି ରୋଷେଇ ହବନି ମୁଁ କହିଲି ଆମେ ଖୁସିରେ ଖାଇବୁନି।
ଓ ହଉ ଆଉ। ଆଉ କଣ କାହାର ବାହାଘର ଫଘର ଥିଲା ନା କଣ ଭୋଜି
ହଁ ସେ ଭଉଣୀର ବାହାଘର ହେଇଥିଲା ତ ଆଜି ତାର ହବ୍। ରିସେପ୍ସନ।
ଓହୋ।
ଯିବୁ ତ ତାଙ୍କ ଘରକୁ।
ହଁ ତ ଆ ନା ମ ମୁଁ କହିଲି କି ମୁଁ ଆଜି ବିରିୟାନୀ କରୁଥିଲି ତ। ଆଉ ବିରିୟାନୀ ଟିକେ କେମିତି କଣ ହେବ ଟିକେ କହିଦେଉନ ମୁଁ କରିବି। ଜି।
ବିରିୟାନୀ କଣ ବିରିୟାନୀ ଚାଉଳ ଆଣିଚ?
ହଁ ହଁ।
ମସଲା।
ମସଲା କଁ କଁ ଆସିବ କହୁନ?
ଆରେ ବିରିୟାନୀ ମସଲା ଯୋଉ ପ୍ୟାକେଟ ମିଳୁନି।
ଆଚ୍ଛା ଖାଲି ବିରିୟାନୀ ମସଲା ଆଉ କଁ ପଡ଼ିବ?
ଆଉ ଧନିଆ ପତ୍ର, ପୋଦିନା ପତ୍ର।
ହୁଁ ହଁ ଆଣିବି, ତାପରେ
ତାପରେ ଆଉ ଚିକେନ ମସଲା, ମିଟ୍ ମସଲା, ଗରମ ମସଲା।
ହୁଁ।
ତାପରେ ଆଉ କଣ ଉଁ ଏୟା ତ ଦହି କାକୁଡି ବିଟ୍ ଲୁଣ। ଆଉ ଆଣିବ ତାପ ପରେଏ ବିରିୟାନୀ ଚାଉଳ ଟାକୁ ପୁରା ଭଲ ସେ ଟିକେ ଧୋଇଦବ ତିନ ଚାରି ଥର। ତାପରେ ପାଣି ଗରମ କରି କି ସେଥିରେ ଘିଅ ଟିକେ ଲୁଣ ଟିକେ ଆଉ ଗୋ ଟା ମସଲା ପୋଦିନା ଧନିଆ ପତ୍ର ପକେଇକି ଫୁଟେଇ ଦବ ପାଣି ଟାକୁ। ପାଣି ଟାକୁ ଫୁଟେଇ ସାଇଲା ପରେ ଚାଉଳ ପକେଇଦବ। ଚାଉଳ ସେଭେନଟିଫାଇପ୍ ପରସେଣ୍ଟ ହେଇସାରିଲା ପରେ ସେଟାକୁ ଛାଣିଦବ। ହେଲା ଛାଣିକି ରଖିଦବ ତାପରେ ଲେଗ ପିସ୍ ହରିକା ଟିକେ ବଡ ବଡ ପିସ୍ ଟିକେ ଚିକେନ ଆଣିବ ହେଲା
ହୁଁ।
ଚିକେନ ଆଣିକି ସେଇଟା ମାନେ କଁ କହିଲ ତାକୁ ମ୍ୟାରିନେଟ କରିକି ରଖିଦେଇଥିବ। ନହେଲେ ନାଇଁ ଖାଲି କଞ୍ଚା ଚିକେନ ରେ ଖାଲି ଟିକେ ସୋରିଷ ତେଲ ହଳଦୀ ଟିକେ ଲୁଣ ଟିକେ ଗୋଳେଇକି ରଖିଦବ ମାନେ ରଖିବ ମାନେ ବେଶି ସମୟ ରଖିବନି ଲୁଣ ଟା ଗୋଳେଇଲେ ପାଣି ପାଣି ଉରା ଇଏ ହେଇଯିବ। ତମେ ମାନେ ଜଷ୍ଟ ପାଞ୍ଚ ଦଶ ମିନିଟ୍ ଭଳିଆ ରଖିଦବ ମସଲା ଟା ଖାଲି ଯେତିକି ସମୟ ସଜାଡିବା ଭିତରେ ତାପରେ ଅଦା ରସୁଣ ପିଆଜ ପିଆଜ ଆଗ ପାଖାପାଖି ପାଁଶହ ପାଖାପାଖି କାଟିଦବ ଆଉ ଟିକେ ଛଣା ହେଇକି ଦିଆହବ ଆଉ ଯାହା ମସଲାରେ କଷା ହବ ହେଲା। ଆଉ ସେ ଅଦା ରସୁଣ ଦେଖିକି ତମେ ଚିକେନ ଅନୁସାରେ କରିଦବ ପେଷ୍ଟ ତାପରେ ପିଆଜ ଭାଜି ସାରିକି ଗୋଟା ମସଲା ଦିଟା ଛାଡିଦବ ତେଜପତ୍ର ଟିକେ ତାପରେ ପିଆଜ ଭାଜି ଦବ ଭାଜିକି ଅ ଏଗୁରା ପକେଇ ଦବ ଯଉ ଯେମିତି ଭଜା ହୁଏ ମସଲା ଫସଲା ଟମାଟ ଫମାଟ ଯେମିତି ଚିକେନ ତରକାରୀ ତମ କର ସେମିତି କରିକି ତାକୁ ମସଲା ଫସଲା କଷିକି ଚିକେନ ପକେଇ ତାକୁ ପୁରା ସିଜେଇ ଦବ। ସିଜେଇ ଦେଇକି ଚିକେନ ଟା ହେଇ ସାରିଲା ପରେ କଷା ଭଳିଆ ତାକୁ କାଢିଦବ ତାପରେ ଡିକ୍ସ ବସେଇକି ଡିକ୍ସ, ହାଣ୍ଡି ଯାହାବି ହଉ ବସେଇକି ତଳେ ଟି ଟିକେ ଦେଇଦବ ଆମର କଁ କଇଲ ଅ ଟିକେ ଜଷ୍ଟ ଖାଲି ତଳ ନ ଲାଗିବା ପାଇଁ ତେଲ ଟିକେ ଆଉ ଯୋଉ ଆମର ଭାତ ଯୋଉ ଗାଳିଥିବ ସେଇଥିରୁ ପେଜ ଟିକେ ରଖିଥିବ ହେଲା। ସେଇ ପାଣି ଟିକେ ଦେଇଦବ ମାନେ ସିଝିବା ପାଇଁ କି ହେଲା। ଦେଇଦବ ସେଇଟାକୁ ଦେଇ ସାରିଲା ପରେ ହୁଁ ତାପରେ ଭାତ ଗୋଟେ ଲେୟାର ଦେଇଦବ ହେଲା ଭାତ ଗୋଟେ ଲେୟାର ଦେଇଦବ ତାପରେ ଚିକେନ କଷା ଦେଇଦବ। ତାପରେ ଯୋଉ ପିଆଜ ଛାଣିକି ରଖିଥିବ ସେଟାକୁ ଟିକେ ଦେଇଦବ ବିରିୟାନୀ ମସଲା ଟିକେ ପକେଇଦବ। ତାପରେ ଆମର କଣ କହିଲ ପୁଦିନା ଧନିଆ ପତ୍ର ଟିକେ ଦେଇଦବ। କାଜୁ ଫାଜୁ ଯଦି ତମେ ଦବାକୁ ଚାହିଁବ ବି ଦେଇପାରିବ ହେଲା। ତାପରେ ପୁଣି ଗୋଟେ ଭାତ ଲେୟାର ଦବ ପୁଣି ଯେମିତି ଏଇଟା ଦେଇଥିଲ ଚିକେନ ଦେଇଦବ ଦି ତିନି ପିସ୍। ତାପରେ ଛଣା ପିଆଜ ତାପରେ ପୁଦିିନା ଧନିଆ ପତ୍ର ଦେଇଦବା ଚିକେନ ମସଲା ଟିକେ ପକେଇଦବା ତାପରେ ପୁଣି ଗୋଟେ ଲେୟାର ଦବ। ତମେ ଚିକେନ ଆଉ ଭାତକୁ ଅନେଇକି ଯେତିକି ଲେୟାର ତମେ ଦେଇପାରିବ। ସେମିତି ଦେଇଦବ ଲାଷ୍ଟ କୁ ଟିକେ ଫୁଡ କଲର ରଖିଥିବ ତମ ଇଚ୍ଛା। ଦେଲେ ଚଳିବ ନହେଲେ ଚଳିବ ଏବେ ତ କେଶର ଫେସର ବି ସବୁ ଗୋଳେଇକି ଟିକେ ଦଉଛନ୍ତି ସେଇଟା ତମ ଉପରେ ନିର୍ଭର କରେ ତମେ ସେଟା ଦବ କି କଣ କରିବ। ହେଲା ଦେଇକି ତାପରେ ସେଇଟାକୁ ଲାଷ୍ଟ କୁ ଯୋଉ ଗରମ ମସଲା ଟିକେ ଆଉ ଚିକେନ ମସଲା ଟିକେ ଏଇ ଯୋଉ ବିରିୟାନୀ ମସଲା ଟିକେ ପକେଇ ଦେଇକି ଟ ଢାଙ୍କୁଣିୀ ଦେଇ ଦେଇକି ତାକୁ ଦମ କରିବା ତା ଉପରେ ଗୋଟେ କଣ ଓଜନିଆ ଜିନିଷ। ତ ଦେଇଦବ ନହେଲେହିଁ ଏବେ ଅଟା ଚକଡିକି ଯୋଉ ଚାରିପଟ ଯାକ ଦଉଛନ୍ତି। ସେମିତି ଦେଲେ ଅଟାଗରା ନଷ୍ଟ ହଉଛି। ମୁଁ ସେମିତି ଜମା ଦିଏ ନା ମୁଁ ଖାଲି ସେ ଢାଙ୍କୁଣୀ ଦେଇକି ତା ଦେରେ ଗୋଟେ ଓଜନିଆ କଣ ଗୋଟେ ରଖିଦେଇକି ଇଟା ଫିଟା କି କଣ ଗୋଟେ ଓଜନିଆ ଜିନିଷ ରଖିଦିଏ। ରଖିଦେଲେ ତାକୁ ପୁରା ମିଡିୟମ ଆଞ୍ଚରେ। ପନ୍ଦର କୋଡିଏ ମିନିଟ୍ ଖଣ୍ଡେ ଛାଡିଦବ। ହେଲା ପନ୍ଦର କୋଡିଏ ମିନିଟ୍ ପରେ ଛାଡିଦବା ତାପରେ ଏପଟେ ଆମର ଯୋଉ। କଚୁମ୍ବର ପାଇଁ କି। ଅ କାକୁଡି ପୁରା କାକୁଡି ପୁରା ଗୋଟା ରୁ ପୁରା ଫାଳେ ହେଲା। ମାନେ ଗୋଟେ କାକୁଡିର ଫାଳେ। ଫାଳକୁ ପୁରା ଚୁନ ଚୁନ କରି କାଟିଦବ। ଧନିଆ ପତ୍ର ପଦନା ପତ୍ର ପିଆଜ ପୁରା ଗୁଣ୍ଡୁ ଗୁଣ୍ଡୁ କାଟିଦବ। ଆ ତାପରେ ବିଟ୍ ଲୁଣ କଞ୍ଚା ଲଙ୍କା। କରିକି ତାକୁ ଟିକେ ମାନେ ପାଣିଆ ପାଣି କି କରିଦବା। ଏଇଠୁ ମାନେ ଯେମତି ନର୍ମାଲ ଆମର ହଏ ମାନେ ସାଲାଡଠୁ ଟିକେ ପାଣି। ସେମିତି କରିଦବ କରିସାରିଲା ପରେ ଏଇଟା ହେଇଯାଇଥିବ ଆଇଠୁ ତାପରେ ଖାଇବୁ।
ହ ଆଚ୍ଛା ତାହେଲେ ଏମିତି ହିଁ ହେବ ନା।
ହୁଁ ହୁଁ
ମୁଁ ସବୁ ନେଇ ଆସିଛି ଚିକେନ ନେଇ ଆସିଛି ଆଉ ଚାଉଳ ବି ଆଣିଛି। ଆଉ ମସଲା ଗୁଣ୍ଡ କରିକି ଆଣିଛି ଧନିଆ ପୋଦିନା ପତ୍ର କାକୁଡ଼ି ଦହି। ସବୁ ଆଣିଛି ଆଉ ଭାତ ବସେଇ ଦେଇଛି ସବୁ ଗୋଟା ମସଲା ପକେଇକି। ଚା ରଉ ବିରିୟାନୀ ଚାଉଳ ପକାଇ ଦେଇଛି ଭାତ। ଆଉ ଖାଲି ଚିକେନ ଟା କରିବି ଆଉ।
ହୁଁ ହଁ ଚିକେନ୍ କରିଚି। ତାକୁ କର ଦେଖ ଟ୍ରାଏ କର କେମିତି ହଉଚି। ମୁଁ ତ ଏମିତି କରେ। ମୁଁ ଯେମିତି କରେ ତମକୁ ସେମତି କହିଲି। ତମେ ଚେଷ୍ଟା କର କଣ ହଉଚି।
ହୁଁ। ନା ମୁଁ କରିବି। ଥରୁଟିଏ କରିଥିଲି କାହିଁ ଭଲ ଲାଗିଲାନି। ମାନେ ମୁଁ ସେମିତି ମାନେ ଅଳ୍ପ କଷିକି ଦେଇକି କରିଥିଲି। ଆ କିନ୍ତୁ ଏତେ ଯୋଉ ଫୁଡ଼୍ କଲର୍ ହେରିକା ଆ ଦେଇନ ଥିଲି ସେମତି ତ ଦୋକା
ମାନେ କଷିକି ମାନେ ଚିକେନ୍ କଷିକି ଦେଇଥିଲି। ଅଳ୍ପ ମାନେ ନୁହେଁ କି ଆଉ ଚି ଚିକେନ୍ ସିଝିନଥିବ ଆଉ କରିଦେଲି ସେଇଟା ନୁହେଁ। ଆ ମାନେ ନର୍ମାଲ ଯେମିତି କରିବା କଥା କରିଥିଲି। ଉଁ କଣ ହେଲା କେଜାଣି ମୁଁ ଆଉ ଜାଣି ପାରିଲିନି। ଟିକେ ଭଲ ଲାଗି ଲାନି ଆଉ ସେଇଥିଲାଗି ପ ଚାରିଲି ତୁମେ ତ ସବୁବେଳେ କୁହ ତୁମେ କର ବୋଲିକାନା। ଆଉ ସେଥିଲାଗି ମୁଁ ଟିକେ ପଚାରିଦେଲି ଆଉ।
ଓହୋ।
ଆଉ ଚେ ମାନେ ଚିକେନ୍ ଟା ଫାଷ୍ଟ ଯେମିତି ଆମର ଆଉ ପିଆଜ ଭାଜିକି ମସଲା ଅଦା, ରସୁଣ ଟମାଟୋ ପେଷ୍ଟ ଦେଇକି ଆ ମାନେ କ ଭଲ କିନା ମସଲା କଷି ହେଲା ପରେ ଉଁ ଚିକେନ୍ ପକେଇକି ସେଥିରେ ମାନେ ଲୁଣ ହଳଦୀ ଦହି ତା ଆଗରୁ ଗୋଳା ହେଇଥିବ। ସେଥିରେ ଯୋଉ ମସଲା ଗୁଣ୍ଡ ହରିକା ସବୁ ପକାପକି କରିକି ତାକୁ ହବା ପର୍ଯ୍ୟନ୍ତ ପୁରା ମାନେ କଣ ମାନେ ସୁଖା ସୁୁଖା କଷା ହବ ନା ଜଷ୍ଟ ଟିକେ ମାନେ ଝୋଳ ଝୋଳ ରହିଲେ ବି ଟିକେ ଚଳିବ। ମାନେ ମସଲା
ଝୋଳ ଟିକେ ରଖିବ ନା ନହେଲେ ଭାତ ସାଙ୍ଗରେ ସେ ମସଲା ଟା କେମିତି ରହିବ। ଚିକେନ୍ ଟା ଯଦି ଶୁଖା କରିଦବ ଆଉ ଭା ମାନେ ଚିକେନ୍ ଟା ସିନା ଗୋଟେ ଗୋଟେ ପିସ୍ ରଖିବ ଆଉ ଯୋଉ ଯେତିକି ଫା ଙ୍କା ଜାଗା ରହିବ ସେଇଠି ସେ ତାକୁ ମସଲା ଦେଲେ ସିନା ସେଇଟା ଭାତରେ ଗୋଳେଇକି ଖାଇବାକୁ ଭଲ ଲାଗିବ। ଆଉ ଏମିତି ହେଲେ ତ ଚିକେନ ଶୁଖା ହେଇଯିବ ଭା ତ ବି ସୁଖା ହେଇ ଯିବ ସେ କଣ ଲାଗିବ।
ଆଚ୍ଛା ହଁ। ଆଉ ତାହେଲେ ମୁଁ ମୁଁ କହୁଥିଲି କି ସେ ଯୋଉଥିରେ ବସେଇବି ହାଣ୍ଡି ହେଲେ ଚଳିବନି?
ହଁ ମୁଁ ବା କହିଲି ହା ଣ୍ଡି ହଉ କି ଡିସ୍କ ହଉ ଯୋଉଥିରେ ହେଲେ ଚଳିବ। କଢେଇ ରେ ବି କରିଦେଉଛନ୍ତି। କେବଳ ତାକୁ ଦମ୍ ଦବା ପାଇଁ କି ଢାଙ୍କୁଣୀ ଟା ଠିକ୍ ଥିବା ଦରକାର।
ଆଚ୍ଛା। ଆଉ ତଳେ ଖାଲି ଯୋଉ ପେଜ ଦିଆହବ ନା, ତଳେ ଟିକେ ଭଲ କିନା ଘିଅର ଗୋଟେ ଲେୟାର ଦେଇଦେବି?
ନାଇଁ ନାଇଁ ବେଶୀ ଘିଅ କାଇଁ ଖାଇବ। ଆଜି କାଲି ଯୋଉ ଯୁଗ ହେଲାଣି। ଘିଅ କାହିଁ ଖାଇବ, ତମେ ତ ପେଜ ଦେଇଦବ। ସେ ତ ଆରାମସେ ଗରମ ପେଜ ଟା ଫୁଟିଲେ ସେ ତାରି ବାମ୍ଫରେ ସବୁ ସିଝିଯିବ ଆଉ।
ଆଚ୍ଛା। ଆଚ୍ଛା ହଉ ଆଉ କଚୁମର ପାଇଁ ତ କାକୁଡି ଦହି ଆଉ ଗାଜର ଫାଜର ଟିକେ ପକେଇଲେ ଭଲ ଲାଗିବ କି?
ଚ ଗାଜର ଯଦି ପକେଇବ ପୁରା ମାନେ କଣକହିଲ ଚାରି ଭାଗରୁ ଗୋଟେ ଭାଗ।
ହଁ ନେ କାକୁଡ଼ି ପିଆଜ ଆଉ ଦହି ଟିକେ କଞ୍ଚା ଲଙ୍କା ଅଳ୍ପ। ଅଳ୍ପ ସରୁ ସରୁ ଛୋଟ ଛୋଟ କାଟିକି ଆଉ ବିଟ୍ ଲୁଣ ନର୍ମାଲ ଲୁଣ ତ ଦିଆହେବ ଆଉ।
ହଁ। ଏବେ ଘିଅ ବି ପକଉଚନ୍ତି ଜଲଜିିରା ବି ପକଉଚନ୍ତି। ଚାହିଁବ ଯଦି ପକେଇବ ମତେ ଜଲଜିିରା ପକେଇଲେ ମତେ ଭଲ ଲାଗେନି।
ଆଉ ହଁ। ଆଚ୍ଛା ହଉ ତାହେଲେ ମୁଁ ଆଜି କରିବି। ଆ କଣ ହେଲା ତମୁକୁ କହିବି ଆଉ କେମିତି କଣ କଲେ ଯେଉ ହେଲା ଟେଷ୍ଟ କେମିତି ଲାଗିଲା କହିବେ ଆଉ।
ହଁ ହଁ।
ହଉ ହଉ ଠିକ୍ ଅଛି ଆଉ ତାହେଲେ ରଖୁଛି ମୁଁ।
ହଁ ହଁ।